ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ କଣ କରୁଛ?
ମୁଁ ଏଇଠି ବସିଛି ଆଉ କଣ କରିବି ତମେ କଣ କରୁଛ?
ହୁଁ ହୁଁ ମୁଁ ବି ସେୟା କରୁଛି। ବସିଛି ଫୋନ ଖେଞ୍ଚୁଥିଲି ଟିକେ କାରଣ ନିଦ ତ ଲାଗିବନି ଏତେ ଜଲଦି।
ଆଉ ଫୋନ ଟିକେ ଦେଖୁଥିଲି ଆଉ।
ହଁ ଆଉ ଏତେ ଶୀଘ୍ର ନିଦ ଲାଗିବ ଫୋନ ଦେଖିଲେ ହିଁ ନିଦ ଲାଗିବ।
ନିଦ ଲାଗିବ ଟିକେ ସମୟ ଦେଖିଦେଲେ ନା ଆ ମାନେ
ହୁଁ।
ଆଖି ଟିକେ ପୋଡିଲା ଭଳିଆ ହବ ଆଉ ଟିକେ ନିଦ ଲାଗି ବ ଆଉ ଆ ହଜମ ହବନି ନହେଲେ ଖାଇବା ଟା।
ହଁ। ନିଦ ଯଦି ନ ଲାଗିଲା ଶୋଇଲା ଏପଟ ସେପଟ ଏପଟ ସେପଟ ଖାଲି କରନ ଆଉ ଫୋନ ଦେଖି ଦେ କିି ନଦେ ଲାଗିଛିିବ
ଓହଁ ସେ ଏମିତି ବାଇଚନ୍ସ ହୁଏ ମାନେ ଯୋଉଦିନ ଥକା ଟିକେ ହେଇଯାଇଥିବ ନା ସେଦିନ ନି ତ ଲାଗିଯାଏ, ଆଉ ବେଳେ ବେଳେ କାମ ଯୋଉ ଦିନ କମ ଥିବ ସେଦିନ ଖାଲି ଏପଟ ସେପଟ ଏପଟ ସେପଟ ବାରଟା ସାଢେ ବାରଟା ଏମିତି ବାଜିଯିବ ଯେମିତି ଶହେ ବାର ଥର ଖାଲି ବାହାରକୁ ଆସିବା ଇଚ୍ଛା ଆସିକି ଧୁଆ ଦେଇ ହେଇକି ଯିବି ମୁହଁରେ ପାଣି ଛାଟିବି ଆଖିରେ ପାଣି ଛାଟିବି। ଏମିତି ମାନେ ଭାବିବି ଯେ ଓଦା ହେଇକି ଗଲେ ମାନେ ଥଣ୍ଡା ଲାଗିବ ଆଉ ନିଦ ହେଇଯିବ ଜଲଦି ସେମିତି ପାଇ ଚେଞ୍ଚ ହୁଏ ତାପରେ ଆମର ତ ତିକିଏ କାମ ପ୍ରେସର ପଡିଯାଏ ନିଦ ହେଇଯାଏ ମତେ ପୁ ସିଏତି ଏମିତି ନିଦ ହୁଏନି ନହେଲେ ମତେ ସବୁବେଳେ ନିଦ ହେଇଯାଏ।
ହଁ ଭଲ ଆଉ ମାନେ ଟାଇମ ବି ଥାଏ ନା କି ମ ସେଇ ଟାଇମ ରେ ନିଦ ହବନି ଜଲ୍ଦି ଆମର ତ ଖରା ଭଳା ରା ଖାଇସାରିଲା ମାନେ ନିଦ ତ ଲାଗିଲ ମତେ ଖରାବେଳେ ତ ମୁଁ ଖାଇସାରିଲି ମାନେ ନିଦ ଲାଗି ପୁଅ ଯେମି ଥିଲେ।
ନିଦ ଲାଗିବ ତାପରେ ସେଇ ଟାଇମ ଟା ନା ଟିକେ ରେଷ୍ଟ ନବା କଥା ଘଣ୍ଟା ଟେ କାରଣ। ଅଁ ମାନେ ଆମେ ଲେଡିଜ ଲୋକ ନା ସବୁବେଳେ ସମସ୍ତଙ୍କୁ ପୁଣି ଦେଖ ଦେଖିବୁ ଟାଇମ ଅନୁସାରେ କିନ୍ତୁ ଆମ ପାଇଁ କି ଯେମିତି ହେଲେ ଘଣ୍ଟାଏ ଆମେ ବାହାର କରିପାରିବା। ରେଷ୍ଟ ପାଇଁ ତାପରେ ମୁଣ୍ଡ ଫୁଣ୍ଡ ବିନ୍ଧା ବିନ୍ଧ ଦି ଭଲ ମନ୍ଦ ହେଲେ ପରିବାରକୁ କିଏ ଦେଖିବ। ପୁଣି ସେଥିପାଇଁ କି ସବୁ ସରିଲା ପରେ ମାନେ ଦୁଇଟାରୁ ତିନଟା କିମ୍ବା ତିନଟା ରୁ ଚାରଟା କିଛି ତ କାମ ନାଇଁ। ଏମିତି ଟିକେ ମାନେ
ହୁଁ ନାଇଁ ମତେ ଏବେ ଟିକେ ମୁଁ ଯଦି ଟେନସନ ନେଇଗଲି ମାନେ। ମୁଁ ନା ଭଲରେ ଚାଲଥିବି ବୁଲଥିବ ମୋ ସହିତ ଭଲରେ କଥାବାର୍ତ୍ତା କରିବ ସବୁ ଠିକ। କିନ୍ତୁ ମତେ ଟିକେ କିଏ ରାଗେଇ କହିଲେ ମୁଁ ତା କଥା ସହିପାରେନି ସ ତ ଥ ମିଛ କାଇ କହିବି ଖାସ ସେଇପରି ମତେ ଟିକେ ରାଗିକି କହିଲେ କଣ ହଁ। ମୋର ସେଟା ମୁଣ୍ଡରେ ରହିଯାଏ ମାନେ ସାଙ୍ଗେ ସାଙ୍ଗେ ମୁଁ ଭୁଲିଯିବି ସ ତ ଏଇଟା କିନ୍ତୁ ସେ ଯୋଉ ପାଞ୍ଚ ମିନିଟ୍ ପାଇଁ ରହିବ ସେ ପାଞ୍ଚ ମିନିଟ ମୁଣ୍ଡ ଟା ପୁରା ଅସ୍ଥିର ହେଇଯିବ। ଆଉ ମୋ ମୁଣ୍ଡ ଏତେ ବିନ୍ଧିବ ନା। ପ୍ରବଳ ବିନ୍ଧିବ ଆଉ ଥରେ ତ କାନ୍ଦି କାନ୍ଦି ପୁରା। ଆଖି ପୁରା ଲାଲ କରିଦେଇଥିଲି ସେଇ ଭାଇ ଉପରେ ରାଗିକି ପୁରା। ତାର ମୋର ଝଗଡା ହେଲା ଯେ। ଉଁ ରାଗିକି ଆଖି ପାଖି ପୁରା ଲାଲ କରିଦେଲି। ମାନେ ବିଶ୍ଵାସ କରିବନି ଦିନ ଦିଟା ସଣ୍ଡେ ଦିନ ଦିନ ଦିଟାରୁ। ମୋ ବାପା ଆସିବା ତ ତା ପରଦିନ ସକାଳ ଯାଏଁ ମୁଁ କାନ୍ଦୁଛି ଗୋଟେ ଝି
ହେ ହେ।
ତା ଆଉ ଅବସ୍ଥା କଣ ରହିବ। ହେଲା କାନ୍ଦିଲି କାନ୍ଦିଲି ଦିଟାରେ
ହଁ ମମି ମତେ କହିଲେ ହଁ ହାଲୋ।
ମଝିରେ କିଏ ବୁଝେଇବାକୁ ଯାଇନାହାନ୍ତି।
ମୁଁ ସେଇ ଘରେ ଶୋଇଥିଲି ଶୀତ ଦିନ ଟା ଥିଲା ନା। ମୁଁ କଣ କରଛି ପୁରା ବ୍ଲାଙ୍କେଟ ଘୋଡେଇ ହେଇଯାଇଛି ଘୋଡେଇ ହେଇକି ତା ଭିତରେ କାନ୍ଦୁଛି। ହେଲା ହେଡୁ ଦିଟାରେ ମୋ ମମି ବାପାଙ୍କୁ ଫୋନ କଲି। ମତେ ଏମିତି ଏମିତି କହିଲେ ତାକୁ ଶୋଈଚ୍ ଅଫ୍ କରିଦେଲି ମୋ ମମି ପାଖକୁ ଫୋନ କଲେ। କହିଲେ ସେ କାଇଁ କାନ୍ଦୁଛ ମୁଁ କାନ୍ଦିବି ମାନେ ତ ମୋ ବାପାଙ୍କ ମୁଣ୍ଡ ଗରମ ହେଇଯିବ। ପୁରା କାହିଁ ମ ଝିଅ କାନ୍ଦିଲା ବୋଲି ହେଲା। କହିଲେ ତାପରେ ଯୋଉଠୁ ମମି କୁ କହିଲେ ଦୁନିଆ କଥା। ହେଠୁ ମମି କହିଲେ ମୁଁ କିଛି କହିନି ସେ କିଛି ନାହିଁ ଆସ କାଲି କଥା ହବା। କାଟିଦେଲେ ମୁଁ ସୁଇଚ ଅଫ୍ କରି ରଖିଲି ତାପରେ ମଉସା ଆସିଲେ। ମଉସା ଆଉ ଜାଣିନାହାନ୍ତି ମଉସା ଆସି ମୋ ପାଖରେ ଶୋଇପଡିଛନ୍ତି। ଛନ୍ତି ମୁଁ କିନ୍ତୁ ତା ଭିତରେ ବ୍ଲାଙ୍କେଟ ଭିତରେ କାନ୍ଦୁଛି ମଉସାଙ୍କ ନିଦ ଭାଙ୍ଗିଛି ଆବାଜ୍ ଟା ସେଠୁ ମୁଁ ଆବାଜ ଯୋଉ ଦିଏନି। ଆଉ ସୁନସାନରେ ଫ୍ୟାନ ଫ୍ୟାନ କିଛି ଚାଲୁନି ଶୀତ ଦିନ ଉଁ ହେଲା ବେଳକୁ ହଁ। ସେଠୁ କଣ ହେଲା ବୋଲି କାନ୍ଦୁଚ କାଇଁ ଉଠୁ ବୋଲି ଆଉ ମୁଁ କାନ୍ଦିବି ମାନେ ମୋ ମଉସା କାନ୍ଦିପକାନ୍ତି। ହେଲା ତୁ ମମି କଇଲା କାଇଁ କାନ୍ଦିଲା ହେଲା ସେଠୁ ଚାଲିଲା ସେ କଥା କ ସେଠି ସାଇଡରେ ସବୁ ଆଣ୍ଟି ମାନେ ଥିଲେ ସିଏ ଆସି କହି ମୋ ଆଣ୍ଟିଙ୍କର ଯୋଉ ପୁଅ ଅଛି ନା ସିଏ କହିଲା ମାମା ଦିଦିର ମୁଁ ଆଜି ଯୋଉ ରା ରାଗ ଦେଖିଲି କେବେ ଦେଖିନି ହେଲା। ତାପରେ କାନ୍ଦିଲି କାନ୍ଦିଲି ମମି ବୁଝେଇ ତାପରେ ମୋର ଯେ ହଜବେଣ୍ଡ ହେବେ ନା ସେତେବେଳେ ତାଙ୍କ ସହିତ ମୋର ବାହାଘର ଠିକି ସରିଥିଲା। ହେଲା ସେ ଗଲେ ରାତି ଦଶ ଟାରେ ମୋ ଫୋନ ସୁଇଚ ଅଫ୍ ଥିଲା।
ଏ ହଁ।
ରାତି ଦଶଟାରେ ଗଲେ ଦଶଟାରେ ଗଲେ ସିଏ ବୁଝେଇଲେ। ମତେ କହିଲେ ତୁ ଭୁଲ କରିଛୁ ତୁ ଏତେ ରାଗିବାର ନଥିଲା। ଆଉ ତୁ ଭୁଲମାଗେ ମୁଁ କହିଲି ମୁଁ ଭୁଲମାଗିବିନି। ହେଲା ସେ କାହିଁ ମତେ କହିବେ କହିଲେ ବୋଲି ତୁ ଏତେ ରାଗିବୁ। ମଲା ସିଏ ସେଠୁ ପଳେଇ ଆସିଲେ। ଏଠୁ ମୁଁ ସବୁ ଶୋଇକି କାନ୍ଦିଲି କାନ୍ଦିଲି କାନ୍ଦିଲି ସକାଳ ହେଲା ମୋ ବାପା ଆସିଲେ ମତେ ଉ ଠେଇଲେ ଉଠିଲା ବେଳୁ ମୋ ଆଖି ଆଉ ଖୋଲି ପାରୁନି। ଛଟ୍ ପୂଜା ଥିଲା ତା ପରଦିନ ପୁଣି। ଆଖି ପୁରା ଚିପିକି ଯାଇଛି ମାନେ ଯେମିତି ଚିପିକି ଯାଏନି ଜଏଣ୍ଟ ହେଇଯାଏନି। ଆଖିପୁରା ଚିପକି ଯାଇଛି ସେମାନେ ହଁ ଆଉ ହଁ ପୁରା ଜଏଣ୍ଟ ହେଇଯାଇଛି ଆଖି କାନ୍ଦ ବେଶୀ ହେଲେ ଥଣ୍ଡା ଧରି ଦିଏନି।
ହଁ ହଁ ଆମେ
ଥଣ୍ଡା ଧରିଛି ପୁଣି ଆଖିଗୁରା ଜଏଣ୍ଟ ହେଇଯାଇଛି ସବୁ ମୁଁ ବା ବାପା ଆସି ମତେ ମୁଁ କିନ୍ତୁ ମମି ମମି ମୋ ଆଖି ଖୋଲି ପାରୁନି ହେଲା। କହିଲି ମତେ କଣ ପାଇଁ ଡାକୁଛୁ ତୁ ମମି କହିବ ମତେ କାହିଁ ଡାକୁଛୁ। ମୁଁ କହିଲି ମୋ ଆଖି ଖୋଲି ପାରୁନି।
ମତେ କାହିକେ
ହଁ ଗୋଟେ ଓଦା କପଡା ଦେଲା ଓଦା କପଡା ଆଖି ଖୋଲିଲି। ଖୋଲିଲିପୁରା ଲାଲ ଟକ୍ ଟକ୍ ମୋ ଆଖିକେବେ ଏମିତିଲାଲ ହୁଏନି। ସେଦିନ ଫାଷ୍ଟ କିରି ଲାଲ ଟକ୍ ଟକ ହେଇଯାଇଥିଲା ବୋଲି ବିଶ୍ଵାସ କର। ସେଇ ମୋର ପୁରା ମାସେ ଦେହ ଖରାପ ହେଇଗଲା। ପୁରା ମାସେ କଣ୍ଟିନ୍ୟୁ ମୋର ଦେହ ଖରାପ ହୋଇଗଲା।
ମାନେ ଦୁଇ ତିନି ଦିନ ଲାଗି ପଡି କାନ୍ଦିଛ ସେଥିପାଇଁ କି ପଡିଲାତ ଦେହ ଖରାପରେ।
ମୁଁ କେବେ ଏମିତି କାନ୍ଦିନି ନା? ହେଲା ତାପରେ ଆଖି ପୁରା ଲାଲ ହେଇଗଲା ପଡୁ ତାପରେ ଯାଇ ଗଲି। ସେଇଠି ଯେ ଆମର ଘର ପାଖରେ ଗୋଟେ ହସ୍ପିଟାଲ ଅଛି। ସେଠିକି ଗଲୁ ଯାଇକରି ସେଠୁ ଆଇ ଡ୍ରପ ଦେଲା ଥଣ୍ଡା ମେଡିସିନ ଦେଲା। ସେ ଆଇଡ୍ରପ ଆଖି ମୁଁ ଟିକେ